ହଁ।
ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
କଣ କରୁଛନ୍ତି?
ବସିଛି।
ଖାଇଛନ୍ତି କଣ?
ଏବେ ଗୁଟୁକା ଖାଉଛି ସକାଳେ ଖାଇଥିଲି ପଖାଳ ହାତକୁ ଆଳୁ ଭଜା।
ହୁଁ ହୁଁ। ଆଉ। ହୁ ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ ଖବର କଣ? ଆପଣ ଠାକୁରଙ୍କ ବିଷୟରେ କଣ ଜାଣିଛନ୍ତି?
ଆମର ତ ଠାକୁର ହେଲେ ଜଗନ୍ନାଥ।
ଜଗନ୍ନାଥଙ୍କ ବିଷୟରେ କଣ ଜାଣିଛନ୍ତି?
ଜଗନ୍ନାଥ ହେଲେ ଜଗତର ନାଥ ଜଗନ୍ନାଥ।
କାଳିଆ ଠାକୁର।
ହୁଁ।
ଆଉ କଣ ଜାଣିଛନ୍ତି?
କଣ କହିଲେ?
ମୁଁ କହିଲି ଆଉ କଣ ଜାଣିଛନ୍ତି ଠାକୁରଙ୍କ ବିଷୟରେ ଏବେ ଏଇ କ୍ଷିଣା ଶ୍ରାବଣ ମାସ ଆସୁଛି ବୋଲବ ଶିବଙ୍କ ଭଗବାନଙ୍କ ବିଷୟରେ କଣ ଜାଣିଛନ୍ତି?
ମୁଁ ପାଣି ଢାଳିବା।
କଣ କେମିତି ପାଣି ଢାଳିବା?
ପାଣି ନଦୀରୁ ଉଠେଇକି ନେଇକି ଠାକୁରଙ୍କୁ ଢଳା ହବ।
ନାଇଁ ନାଇଁ ଷ୍ଟାର୍ଟିଂ ରୁ କହୁନାହାନ୍ତି କେମତି ପାଣି ଉଠାନ୍ତି କେମିତି ଢାଳନ୍ତି?
ଷ୍ଟାର୍ଟିଂରୁ ଇଆଡ଼େ ଆମେ ଯିବା ଗାଡ଼ିରେ ଗାଡ଼ିରୁ ଯାଇଁକି ଆପଣଙ୍କୁ ଗୋଟେ ଉଦାହରଣ ଦଉଛି ଆମର ଦେଖ ଦେଖନ୍ତୁ ଆମ ଘରଠୁ ପାଞ୍ଚ କିଲୋମିଟର ହେଲା ଗୋଟିଏ ନଦୀ ଅଛି। ବ୍ରାହ୍ମଣୀ ନଦୀ କୁହନ୍ତି ତାକୁ। ଆମେ ଏଠୁ ଗାଡିରୁୁ ଦଶଟା ବେଳୁ ବାହାରିବୁ ବ୍ରାହ୍ମଣୀ ନଦୀକୁ।
ହୁଁ।
ସେଠୁ ଆମେ ଟିକେ ଜଳଖିଆ କରି ଗାଧୋଇ ଗାଧେଇକି ପାଣି ଉଠାଇବୁ।
ହଁ।
ପାଣି ଉଠାଇଲା ପରେ ଆମେ ଚାଲି ଚାଲିଯିବୁ।
ହୁଁ।
ବାଟରେ ଷଡଙ୍ଗୀ।
ଓହୋ ଆପଣ କୋଉଠି?
କପିଳାସ ତ ଆମର ଆଉ ଷଡଙ୍ଗୀ, ଦେଓଗାଁ, ଦେଓମାଳି ଏରା ସବୁ ଦେଇ ଆମେ କପିଳାସ ପାହାଡ ଚଢିବୁ। ବାର ବାଙ୍କ ଚାଲିବୁ।
ହୁଁ।
ରାତି ଦିଇଟା ତିନିଟା ହେଇଯିବ ଆମେ ପହଞ୍ଚିବୁ ଠାକୁରଙ୍କ ପାଖରେ ଉପରେ ବର୍ଷା ଟିକେ ଟିକେ ହୋଉଥୁବ। ହଁ ଯୋଉ ଠାକୁରଙ୍କ ପାଖରେ ଆଉ ହେଠୁ ତାପରେ ଧାଡି ନଗେଇବୁ। ଧାଡି ଲଗେଇଲା ପରେ ଆମେ ତାପରେ ପାଣି ଢାଳିକି। ଟିକେ ରେଷ୍ଟ କରିବୁ ଏଠି ଗୋଡ କାଟୁଥିବ ନା। ରେଷ୍ଟ କରି ତାପରେ ଆମେ ଆସିବୁ ଆଉ।
ହୁଁ ହୁଁ।
ତାପରେ ଆମେ ଯୋଉ ଗାଡିରେ ଯାଇଥିବୁ। ସେ ଗାଡି ଆସିକି ତଳେ ଲାଗିଥିବ। ଆଁ ବସିକି ଆସିବୁ ଆମେ ଆଉ।
ହୁଁ ହୁଁ।
ଆପଣ କୁଆଡେ ଯାଆନ୍ତି?
ମୁଁ ତ ଦିଇ ବର୍ଷ ହେଲା ଯାଇନି ଘଟଗାଁ ଭାବୁଚି ଯିବି ବୋଲି। ଏ ବର୍ଷ ଯିବାର ଅଛି ଭାବୁଚି ସେଇ ବୁଦ୍ଧେଶ୍ଵର ଯିବା ତମର ସେପଟ ଭୁବନ ଯାଇନି। ବୁଦ୍ଧେଶ୍ୱର ଯିବା।
ହଁ। ଆପଣ ବୋଲବମ୍ କେତେ ବର୍ଷ ହେଲାଣି ଗଲେଣି?
ମୁଁ ଦିଇ ବର୍ଷ ଯାଇଥିଲି ତାପରେ ଦିଇ ବର୍ଷ ଆଉ ଯାଇନଥିଲି। ଏ ବର୍ଷ ଯିବି ବୋଲି ଭାବୁଚି।
ହୁଁ ହୁଁ।
ବୋଲବମ୍ ଆମ ଜାଣିବାରେ
ହୁଁ ହୁଁ।
ଆପଣ ଯେମିତି କହିଲେ ସେମିତି କରନ୍ତି ତା ଆଗ କିଛିଟା କିଛିଟା ଜିନିଷ ଆପଣ ଛାଡିଦେଲେ। ମାସ ଯାକ ଆଇଁଷ ଛାଡିବାକୁ ପଡେ।
ହୁଁ ହୁଁ।
ତାପରେ ଆପଣ ଅରୁଆ ଖାଇବେ।
ହଁ।
ଅରୁଆ ଖାଇକି ଗେରୁଆ ପିନ୍ଧିକି। ଆପଣ ଯିବେ ପାଣି ଉଠେଇବାକୁ।
ହୁଁ।
ନୂଆ ବସ୍ତ୍ର ପିନ୍ଧିକି ଯିବେ। ପାଣିିଭାର ନେଇକି ଯିବେ। ଯାଇକି ଆପଣ ସେଠି ନଦୀ ପାଖରେ କିଛି ନାସ୍ତା ଫାସ୍ତା କଣ ଦୋକାନ ଥିବ ବୋଲେ କରି କୁରାକି ଆପଣ ଗାଧେଇ ପାଧେଇକି ଆଗେ ଯିବେ ଆଗେ ଢାଳ ସବୁ ବାହୁଙ୍ଗି ସବୁ ଯୋଉ ସବୁ ଧୁଆ ଧୋଇ କରିବେ।
ହୁଁ।
ତାକୁ ସବୁ ଧୁଆ ଧୋଇ ସାରିକିନା ତାପରେ ବାଲିରେ ଘର କରିବେ।
ହୁଁ।
ହଁ ମନ୍ଦିର ଗଢିବେ ମନ୍ଦିର ଗଢିଲା ପରେ ସବୁ ଫୁଲ ଇଏ ଆସିବେ ସବୁ ଥୋଇବେ
ହଁ।
ତାକୁ ସବୁ ଥୋଇଥାଇ ସାଇଲା ପରେ ତାକୁ ଇଏ କରିବେ ଆମର
ପାଣି ଢାଳ ନେଇକିନା ଯିବେ ଏବେ ଯୋ ବାଲି ଆଣିବେ ବାଲି ସାତ କଡା ବୁଡେକିନା
ଆପଣ ତାହେଲେ ପୁରୀ ମନ୍ଦି ଜଗନ୍ନାଥ ଟେମ୍ପଲ୍ ଯାଉନାହାଁନ୍ତି?
ନାଁ।
ଆପଣ କଣ ପଠାଣ କି?
ହଁ ହିନ୍ଦୁ ତମେ କେମିତି ପଠାଣ କହୁଚ ତମକୁ ଭାଇ ଟିକେ ଖରାପ ଲାଗୁନି?
ହୁଁ ହୁଁ କ୍ଷମା କରିଦେବେ ଭାଇ ଆଉ କେବେ ଯିବା ପୁରୀ ଗୋଟେ ପ୍ଲାନିଂ କର କେବେ ଯିବା?
ତମକୁ ମୁଁ ଯେତେବେଳେ କହିଲି ମୁଁ ବୋଲବମ୍ ଯାଉଚି ପାଣି ଉଠଉଚି ତମେ ଜାଣିପାରିଲନି ଆହୁରି ପଚାରୁଚ?
ହୁଁ ହୁଁ।
ଆଉ ଆପଣଙ୍କର ଖାଇବା ଫେବରାଇଟ୍ କଣ?
ଆମର ପଖାଳ ଭାତ ଆଳୁସିଝା ବାଇଗଣପୋଡା
ହୁଁ ହୁଁ।
ଆମେ ବା ଓଡିଆ
ହୁଁ ଭାରି ବଢିଆ ଆପଣ କଣ ଫେଣେ କରନ୍ତି ଜବ୍ ବଡ଼?
ମୁଁ ଜବ୍ ଫବ୍ କରେନି ବାଲିସିମେଟ୍ ଗୋଳାଏ ଆମ ଗାଁରେ ଆଉ।
ହଁ ରାଜମିସ୍ତ୍ରୀ?
ନାଇଁ ହେଲ୍ପର।
ହୁଁ ହୁଁ।
ଆ ଆପଣ?
ମୁଁ ଏମତି ଗାଡି ଲାଇନ୍ ରେ ଯାଏ ହେଲ୍ପର।
ହୁଁ ହୁଁ କଣ ଯୋଉ ବେଲଚା ମାରନ୍ତି?
ହୁଁ। ଦିନକୁ କେତେ ଗାଡି ଖାଲି କରନ୍ତି?
ନା ନା ମୁଁ ପର୍ସନାଲ ଗାଡି ରେ ଯାଏ ହେଲ୍ପର।
ଆପଣଙ୍କର ଗାଡି ଅଛି କି?
ପର୍ସନାଲ ଗାଡି ମାନେ ଗୋଟେ ଗାଡିରେ ଯାଏ ଆଉ ଡ୍ରାଇଭର ସାଙ୍ଗରେ ଯାଏ ହେଲ୍ପର ହେଇକି ଆଉ।
ଓ ହୋ।
ହେଲ୍ପରିଙ୍ଗି କରେ କଣ କହିଲେ?
କହିଲି ଭଲ ପଇସା କମଉଚନ୍ତି ଆଉ।
ହୁଁ ଦଉଚି ପାଞ୍ଚ ହଜାର ମାଲିକ ଖାଇବା ପିଇବା ଡାଇଭର ଦଉଚି।
ହୁଁ ହୁଁ।
ଏବେ ତ ମୁଁ ଡାଇନି କିଛି ଘରେ ବସିଚି।
ହୁଁ।
ଯିବା ଆଉ ଯୋ ରଥଯାତ୍ରା ସରୁ ଯିବା।
ଉଁ।
ଆଉ ଆପଣଙ୍କୁ ବୁଲିବାକୁ ସବୁ କୋଉ ଜାଗା ଭଲ ଲାଗେ?
ନାଥ ଟେମ୍ପଲ, କପିଳାସ ଟେମ୍ପଲ
ହୁଁ।
ତମର ଏ ସବୁ ଅଛି ଆଉ।
ହୁଁ ହୁଁ।
ଆପଣ ଆଡେ କଣ କଣ ମନ୍ଦିର ପାଖ?
ଆମର ଇଆଡେ?
ହୁଁ।
ଆମର ଆଡେ ଶିବ ମନ୍ଦିର ଅଛିଯେ ପାର୍ବତୀ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର। ମା ତାରିଣୀ ମନ୍ଦିର ସବୁ ମନ୍ଦିର ଅଛି ଆଉ।
ଉଁ ହୁଁ।
ଆମର ଫେମସ ଖାଇଥିଲି ପଖାଳ ଭାତ ସକାଳେ ଖାଇଥିଲି, ଆଉ ଖରାବେଳେ ଖାଇନି ଖାଇବା ଆଉ। ଗାଧେଇ ଆପଣଙ୍କୁ ଗଛ କୋଉ ଗଛ ସବୁଠୁ ଭଲ ଲାଗେ?
ମତେ ହେଲା ଇଏ ଗଛ ଏଟା କଣ ତ ଶାଗୁଆାନ ଗଛଟା କାଠ ଫାଠ ଦିଏ ନା ବେଶୀ?
ହୁଁ ହୁଁ।
ହୁଁ ଆପଣଙ୍କୁ?
ମତେ ସବୁଠୁ ଭଲ ଗଛ ଭିତରେ ମତେ ଭଲ ଲାଗେ ସବୁଠୁ ହଉଚି ଆମର ହଉଛି ଆମ୍ବ ଗଛ ଯୋଉ କୁହନ୍ତି।
ହୁଁ ହୁଁ।
ଆମ୍ବ ଗଛ ବଡ ଗଛ ଛାଇଦିଏ ଭଲ। ତାପରେ ଭଲ ତାର ଫଳ
ହୁଁ ହୁଁ।
ଖାଇବାକୁ ଭଲ ଲାଗେ।
ହୁଁ ହୁଁ।
ଆଉ ତାଳ ସଜ ଖାଇବାକୁ ଭଲ ଲାଗେ।
ଆପଣଙ୍କ ଗାଁ ରେ ତାଳସଜ ଅଛି? ଏଇ ନିିକା ଅଛି ନା ନାଇଁ?
ଏବେ ବି ଅଛି ତାଳସଯ ଗୋଟେ ଗୋଟେ ଗଛରେ ସବୁ ଗଛ ନାହିଁ ପ୍ରାୟ ଗଛରେ ଅଛି ଆଉ।
ତାଳ ଫଳୁଚି?
ହୁଁ ବାର ମାସି ତାଳ ଗଛ ଅଛି।
କୋଉଠି?
ଅଛି ଆମର ବିଲଆଡେ।
ଉଁହୁଁ। ମୁଁ ଆସିବି ଏବେକି ଯିବା ଖାଇବା ପାଇଁ?
ଆସନ୍ତୁ ଆମର ଏରିଆରେ ବୁଲିକି ଯାଆନ୍ତୁ କେବେ ଦେଖିକି।
ହୁଁ ହୁଁ।
ହଁ ଖଜୁରୀ ଗଛ ବି ଅଛି ଖଜୁରୀ ଫଳ ଅଛି।
ବାରମାସୀ?
ବାର ମାସି ଏମତି କୁଆଡେ ଥିବ ମୁଁ ଦେଖିନି।
ଆଉ କଣ କୁହନ୍ତୁ?
ଆଉ ଆପଣ କେ କେତବେଳେ ଖାଇବେ କେତେବେଳେ ଖରାବେଳ ଖାଇବା?
ପଖାଳ ଖାଇ ଦେଇଛି ଗାଧେଇ ଖାଇବା ଗୋଟେ ଦୁଇଟା ବେଳ ଆଉ।
ଉଁ ହୁଁ ରାତିର ପୋଗ୍ରାମ?
ରାତିରେ କୋଉଠି ଗାଁରେ ଭୋଜି ଭାତ କରିବା ଟିକେ ଆଜି ଶୁକ୍ରବାରଟା ଅଛି ନା।
ହୁଁ ହୁଁ ଆଉ କୁଆଡ଼େ ଆଜି ବୁଲାବୁଲି କରଥୁ?
କାଇଁ କଣ ଖରା ତ ପ୍ରବଳ ହଉଚି।
ହୁଁ।
ଏଇଠି ବସିବା କଥା ଆଉ ଗଛ ମୂଳେ କୋଉଠି ଆଉ।
ଉଁ ହୁଁ। ଆଉ ଆପଣଙ୍କୁ କୋଉ ଗାଡ଼ି ବେଶୀ ଚଲେଇବାକୁ ଭଲ ଲାଗେ?
ମତେ ତ କଣ ବାଇକ୍ ଭିତରେ ନା କାର୍ ନା ଟ୍ରକ୍?
ନାଁ ବଡ଼ ଗାଡି ହୋଉ ଆଉ ଛୋଟ ଗାଡ଼ି ଭିତ
ବଡ଼ ଗାଡ଼ିରେ ତ ମାନେ ଫୋର୍ ହୁଇଲରରେ ହୋଣ୍ଡାଇ ଭରନା।
ହୁଁ।
ହେଟା କାଲି ଆଣିଚି ଗୋଟେ ନୂଆ କିଣିକି।
ହୁଁ।
ଆଉ ବାଇକ୍ ଭିତରେ ମୋତ ତ ଯୋଉ ଲୁନାଟା ଟିକେ ଭଲ ଲାଗେ ଆଉ।
ହୁଁ ହୁଁ।
ଆପଣଙ୍କୁ?
ମତେ ସାଇକଲ ଚଳେଇବାକୁ ଭଲ ଲାଗେ ତେଲ ପ ପ ପଇସା ଖର୍ଚ୍ଚ ନାହିଁ ବିନା ଖର୍ଚ୍ଚରେ ଦେହ ଫ୍ରି ରହିବ।
ଉଁ ହୁଁ ହୋଉ ଆଜ୍ଞା ରହୁଚି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।